କଣ କରୁଛୁ ବେ?
ବସିଛି ଆଉ।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
ହୁଁ ଦେହ
ତୋ ଆବାଜ ତୋ ବ ତୋ ଆବାଜ କ୍ଳିଅର ବାହାରକୁ ଆସୁନୁ।
ହଁ କହୁନୁ ହଁ କହୁନୁ। ହ୍ୟାଲୋ। ଏଇ ବସିଚି ଆଉ ବସିଚି ବେ।
ଆଉ ଆଉ କଲେଜ କଉଦିନ ଯିବୁ?
କଲେଜ କଉଦିନ ଖୋଲିବ?
କଲେଜ ଖୋଲସାରିଲାଣିି ନା କଣ।ଆଉ ଯୋଉ କଣ କହୁଥିଲି କହିଲୁ ଆବେ ଯୋଉ ଯୋଉ ମଟନ ତରକାରୀ ଟା ନୁହୁଁ ମଟ ମଟନ ତରକାରୀଟା ମଟନ ତରକାରୀଟା ନୁହଁ
ହୁଁ ହଁ।
ହ୍ୟାଲୋ।
ହଁ କହୁନୁ ହ୍ୟାଲୋ।
କହିଲୁ।
ମଟନ ତରକାରୀ ତ ହଁ
ମଟନ ତରକାରୀ ଟା କେମିତ ହୁଏ?
ମଟନ ଟା ହୁଏ କଣଥିଲି ହୁଏ କଡେଇରେ ଆଉ। ହାଣ୍ଡିରେ ସବୁଥିରେ।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
ହ୍ୟାଲୋ।
ଆରେ ସେ ସେକଥା ନୁହଁ, ମାନେ କଣ କଣ ଫାଷ୍ଟ କଣ କରୁ । ଏଇ ତରକାରୀ ଫରକାରୀ ବାଟଣ ଫାଟଣ ଦେଇ ମୁଁ କହିଲି ଫାଷ୍ଟ ଫୁଟା ଫୁଟି କରୁଚ ଗୋଳା ଗୋଳି କରି ଧୁଆ ଧୁଇ କରି ଏଇଭଳିଆ କରୁଚ ଆଉ ନା କଣ?
ହଁ ତେଲ ମସଲା ପଡି଼କି ହଉଛି ଆଉ ।
ଆଉ ତୋ ଦେହ ପା ଭଲ ଅଛି ନା?
ହଁ ।
ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?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
ଆଉ ଖାଇଥିଲୁ କଣ?
ଏ ବରା ତରକାରୀ ଖାଇଥିଲି ଆଉ ।
ଆଉ କୋଉଠି ନୂଆ ଆଡେ ଯାଇଥିଲୁ କୋଉଠି ନା ଚଣ୍ଡିଖୋଲ?
ନୂଆ ହାଟ।
ଓହୋ ନା ଆଉ ଘରେ ବଇଚି ଆଉ ଯୋଉ ଯାଇଥିଲି ଯୋଉ କଣ କହିଲୁ କଟକ ଟା ବୁଝିଥିଲୁ ଯୋଉଟା କାମ ଆଉ ବୁଝଥିଲି ସିଏ କହିଛି ଆସିବ ଅଠେଇଶି ରୁ ତିରିଶ ବେଳ ଅଠେଇଶି ଅଣତିରିଶ ବେଳକୁ ଦେଖିବା ଆଉ। ମୁଁ କହିଛି ଡେ ସିଫ୍ଟ ନା ଏ ଏ କାମ କଣ ଏଇ ଭଲ ମନ୍ଦ କଣ କାମ ଦେଖିବା ଥିବ ଆଉ।ଆଉ ଯୋଉ କଣ କହୁଥିଲି କହିଲୁ ଆଉ ରାତିରେ କଣ ହେଇଛି ଖାଇବାକୁ?
ରାତିରେ କଣ ହେଇଥିବ ମୁଁ ଆଉ ଦେଖିନି ।
ଏଇ ରୁଟି ଭଜା ଫଜା ହେଇଥିବ ନା ଆଉ କ, ଏଇଆ ଆଉ କଣ? ଆଉ ଆଉ କଣ ଘରେ ଆଉ କଣ କହୁଛୁ ତୋ ବାପା?
ହଁ ଘରେ ଆଉ ।
ଆଉ ତୋ ବୋଉ ଭଲ ଅଛନ୍ତି ନା ସବୁ? ବାପା ବୋଉ ଆଉ ତୋ ଭାଇ ତୋ ଭାଇ କୁଆଡ଼େ ଯାଇଥିଲା ନା କଣ?
କାମ
ଦେଖିବା ଗୋଟେ ବୁଝାବୁଝି କରିକି ଭଲ ମନ୍ଦ ରହିବାକୁ ପଡ଼ିବ ଆଉ ନା ଆଉ କଣ? ଆଉ ଫିଷ୍ଟ ଫିଷ୍ଟ ଗୋଟାଏ କୋଉ ଦିନ କରୁନା ରୋଷେଇ ଫୋଷେଇ ଗୋଟିଏ ଶିଖେଇ ଦଉନା କୋଉଠି ରୋଷେଇ ଶିଖିବା ଶିଖେଇ ତ ଦଉନା
ହଁ ସେ ତ ଶିଖିଦଉନୁ ଶିଖ ଆପ୍ ଡାଉନଲୋଡ଼ କର ହୁଁ।
ଆରେ ମୋ କହିବା କଥା ଯୋଉ ଇଏ ନୁହଁ ଆମର ଯୋଉ କଣ କହିବାକୁ ଗଲେ ଯୋଉ ମା ଯୋଉ ଆମର ଯୋଉ ପନିର ନୁହଁ ପନିର
ହଁ
ପନିର ଏଇନା କେତେ କଣ ପଡୁଛି?
ଜମା
ହୁଁ?
କେଜାଣି? ତୁ ଜାଣି ଥିବୁ ।
ସେଇ ଦେଢଶହ ଦୁଇଶହ ଭଳିଆ ପଡିୁଥିବ ନା?
ହଁ ।
ନା ଆଉ କଣ ଆଉ କଣ ଆ ଭଲ ମନ୍ଦ ଏଇ ଘରେ ଅଛି ଆଉ କଣ କରିବି ଆଉ ତୋ ଦେହ ଭଲ ଅଛି ନା?
ହୁଁ
ଆଉ କଣ କହୁଛୁ କହୁନୁ
ଆଉ କଣ କହୁନୁ?
ନାଇଁ ଦେହ ପାଇଁ ଭଲ ଏଇ ଘରେ ବସିଛୁ ଆଉ କଣ ଟା ଘରେ ଅଛି ଆଉ ନା ଆଉ କଣ?
ଆଉ ତମ ଘରେ କଣ ସବୁ ଭଲ?
ହଁ ଭଲ ଅଛନ୍ତି। ବାପା ଯାଇଥିଲେ କୁନ୍ଦଳା ଏଇନା ଆସିକି ଘରେ ଅଛନ୍ତି ଆଉ କଣ? ହଁ ଖାଇବାକୁ ରୁଟି ହେଇଛି ପରଟା କରିଥିଲା ମାମା ପରଟା ଆଉ ଆଉ କଣ କରୁଥିଲା ଆମର ଭଜା ଫଜା ଭାସିଥିଲା।
ହୁଁ।
ମୁଁ କହିଲି ହଁ ଖାଇଦବା ଆସିବା ଆଉ।
ଆଉ।
ସେ ଆଉ କଣ ଖବର?
ନା ତମ ଆଡେ ଚିକେନ ଚିକେନ କେ
ମସଲା ଚିକେନ।
ଚେ ଚିକେନ କେତେ ଆଣୁଛନ୍ତି ତମ ସେପଟେ?
ହଲ୍ ହଁ।
ହଁ ତମ ଛକୀ ଚିକେନ କେତେ କେତେ
ଆମର ଅଛି ପା ଦୋକାନ ଆମ ଦୋକାନ।
ଚିକେନ ଦ ହେ ଓହୋ ଆଉ। ତମ ସେ ନ କୁଛ।
ଆମର ଦୁଇଶହ ଚାଳିଶ କେତେବେଳେ କୋଡିଏ। ତୋମର
ମୋର କୁନ୍ଦଳରେ ଦୁଇଶହ ଚାଳିଶ ଅଢେଇଶହ ଟଙ୍କା କରିଦେଲେଣି। ରଜନ ଭାଇ ଅଢେଇଶହ ଟଙ୍କା କରି କ୍ଲିନ୍ ଆସିନି କେତେ ଟଙ୍କା ଅଛି ଆଉ ନା ଆଉ କଣ?
ହଁ ଆମର ସେଇ ଦୁଇଶହ ଚାଳିଶ ଥିଲା।
ଆଉ ମସରୁମ୍ କେତେ ପଡୁଛି? ହ୍ୟାଲୋ।
ହଁ।
ମସରୁମ୍ କେତେ ଲେଖା ପଡିଛି? ମସରୁମ୍।
ହଁ, ।
ମୁଁ କହିଲି ମସରୁମ୍ କେତେ ଲା ପଡୁଚି?
କେଇ ଆଣ ମୁଁ କଣ ଜାଣିଛି?
ସେଇ ତୋମେ ସେଇଟା କମ ଶହେ କୋଡିଏ ଶହେ ତିରିଶ ଦେ ଚଣ୍ଡିଖୋଲ।
ଚଣ୍ଡିଖୋଲ ଆଡେ କମ ଥିବ।କ ନୂଆ ଟା ରେ ଏଇ କେତେ କଣ କରିଥିବ?
ହଁ ନା ଆଉ କଣ? ଆଉ ଏଇଠି ବସିଚି ଆଉ। ନା ମୁଁ ସେଇଆ ପଚାରିଲି ମୁଁ କହିଲି କଣ ରୋଷେଇ ଶିଖିଛି ଚିନ୍ମୟ ପଚାରେ କଣ ରୋଷେଇ ଫୁଷେଇ ଶିଖିଛି?
ହଁ।
ରହିଲେ ହରି ଉଁ, ସେଇଥିପାଇଁ ମୁଁ ଗଲି ଛୁଆ ଆମର ଯୋଉ ଏଇ ଯୋଉ ମଇ ଯୋଉ ଇଏଟା କେରକେ ଯୋଉ କାଠ ମସଲା ଟା କେତେ ଟଙ୍କା ପଡୁଛି ଦଶ ଟଙ୍କା ନା ବାର ଟଙ୍କା ବା?
କାଠ ମସଲା ହଁ ପାନ୍ସ ଟଙ୍କିଆ ଅଛି। ଦଶ ଟଙ୍କିଆ ଅ ଛି।
ନା ସେଇଆ ପଚାରିଲି ମୁଁ କହିଲି କଣ କରୁଛି ଆଉ? ଆଉ ମାମଁ ଘରୁ କୁଅନ ଯିବୁ?
ନା ମୁଁ ଯାଇଥିଲି ଏ
ହ୍ୟାଲୋ।
ହଁ ଏ ଯାଇଥିଲି ବା।
ତ ନାହା ମାଫ ଦିହ ମାମ୍ ମାମୁ ଭାଇ ମାମୁ ଫାମୁଙ୍କ ଦିହ ମାମୁ ମାଇଁଙ୍କ ଦିହ ଭଲ ଅଛି ନା?
ହୁଁ, ହୁଁ।
ଆଉ ନା ଆଉ କଣ ସେ ମୁଁ କହିଲି ମାମୁଁ ପଚାରି ଚିନା କଣ କରଚି ବ ଆଉ ଘରେ ଅଛି ଆଉ କଣ। ମୁଁ ସେୟା କହିଲି ପଚାରେ ମାମ ଯାଇଥିଲା ମାମୁ ଘରକୁ ଅଜା ହଁ ମାମୁଁ ଘରେ କଣ କରିଥିଲେ ଖାଇବାକୁ?
ମାମୁଁ ଘରେ ମୁଁ ଖାଇନି ପଳେଇ ଆସିଥିଲି।
ଓହୋ ଆଉ ଗାଧୁଆଳେ ଖାଇଥିଲୁ କଣ?
ଗାଧୁଆବେଳେ ଖାଇଥି ଲି ଅଁ, ଭା ତ
ଭା ହୁଁ
ଆଉ ଡାଲି କାକୁଡି ଆମ୍ବ ଆଉ
ତାପ୍ ନା ଆଉ କଣ? ନା ଆଉ ସେ ମୁଁ ପଚାରେ କଣ କରୁଛି ଭଲ ମନ୍ଦ କଣ କରୁଛି କଣ? ଆମର ହେଇଥିଲା, ଆମର କଣ ହେଇଥିଲା କହିଲୁ ଗାଧୁଆ ବେଳେ?
ହୁଁ।
ଆମର ଭାତ ଆଉ ଯୋଉ ଆମର ଯୋଉ ଆମର ଇଏ ନୁହଁ ସେଟା କଣ ଆଳୁ ତରକାରୀ ଆଉ ମୁଁ ମୋ ନାଇକି ସୋୟାବିିନ ତରକାରୀ ମୋ ନାଇକି ସୋୟାବିିନ ତର ଆବେ ଆଳୁ ତର କାରୀ ମୋ ବାପା ଖାଆନ୍ତିନି ସୋୟାବିିନ ସେଥିପାଇଁ ଆଳୁ ତରକାରୀ ହେଇଥିଲା। ମୁଁ ସୋୟାବିିନ ତରକାରୀ ଆଉ ଆମ୍ବ ମାମା ଭଜା କରିଥିଲା। ମୁଁ କହିଲି ବାପା ଖାଆନ୍ତିନି ସୋ- ସୋୟାବିନି
ହୁଁ।
ସେଥିପାଇଁ ମୋ ନାହିଁ ଶୁଆବିନ୍ ହେଇଥିଲା ଆଉ ବାପାଙ୍କ ନାଁକି ଆଳୁ ଆଳୁ ତରକାରୀ କରିଥିଲା। ଆଉ ଭଜା ଏୟା ଆଉ ଆଉ ସୋମବାର ତ ଆଇଁଷ ଖାଆନ୍ତିନି ଆମ ଘରେ। ଏଇଆ ଆଉ କଣ, ଆଉ ତମର ଗାଧୁଆ ବଳେ କଣ ହେଇଥିଲା।
ଆମର ବା କହିଲି ଆଉ-ଉ-ଉ-ଉ
ଆଉଶ୍ ଆଉ ସକାଳେ କଣ ଖାଇଥିଲୁ? ହ୍ୟାଲୋ
ସକାଳେ ଖାଇଥିଲୁ ଉ-ଉ-ଉ-ଉ
ଆଉ କଣ କହୁଥିଲି କହିଲୁ
ହୁଁ
ଉଁ ଯୋଉ କହୁଥିଲି ଯୋଉ ମୁଁ କହୁଥିଲି ଯୋଉ କ ଆ ଯୋଉଁ ତୋର ଟେନଥ୍ ରେ ମାର୍କ କେତେ ଥିଲା?
ସାଢ଼େ ତିନିଶ।
ତିନିସ ମୁଣ୍ଡାମୁଡି?
ହ୍ୟାଲୋ
ମୁଁ କହିଲି ମୁଣ୍ଡାମୁଡି ତିନିଶ? ଓ ସାଢେ ତିନିଶ ଓହୋ ନା ମୁଁ ସେୟା ମୁଁ ଖାଲି ପଚାରୁଛି ମୁଁ ସେୟା ପଚାରୁଥିଲ ଓହୋ ନା ଆଉ କାହିଁ ବସିଛି ଆଉ ମୋର ସେଇଠି ନଥିଲା ମୋର ସେଇ ଚାରିଶହ ଏକୋଇଶି ମୋର ଚାରିଶହ ଏକୋଇଶି ଥିଲା।
ହୁଁ।
ନା ଆଉ କଣ କହିଲି ପଚାରେ ଭ ମୁଁ କହିଲି ପଚାରେ କଣ ସାଙ୍ଗ ଛୁଆଟା ମୁଁ କହିଲି ମୁଁ କହିଲି କଣ କରୁଛି ସିିନୁଆକୁ ପ ପଚାରେ ଫୋନ୍ ଫାନ୍ କରିନି ନା ଦି ତିନି ଦିନ ମୁଁ କହିଲି ପଚାରି ତାକୁ। ନା ଆଉ କଣ ଆଉ ଯୋଉ ତତେ ତ କହିଲେ ତୁ ଯୋଉ ଆମର ଯୋଉ ଘା ଆମର ହଉନି ଯୋଉ ଘାଣ୍ଟଟା ଘାଣ୍ଟ ଟା କଲେ ଏ କଲେ କେତେ ଟଙ୍କା କଣ ଖର୍ଚ୍ଚ ହବ ମାନେ ପରିବା ପତ୍ର କଣ କେତେ ଟଙ୍କା କଣ ଖର୍ଚ୍ଚ ହବ, ଲୋକ ଦୁଇଶହ ଭଳିଆ ଖାଇବେ ଶହେ ଦୁଇଶ ପାଆସ ଲୋକ ଭଳିଆ ଖାଇବେ ପାଆଶ ଭଳିଆଉ ।
ପା-ଆ-ଆ-ଆ ପାଞ୍ଚ ହଜାର ଭିତରେ ଖର୍ଚ୍ଚ ହେବ ଆଉ।
ଓହୋ ଆଉ କଣ
ରେ ତମେ ଏଇନା ତମେ ଭଲ ଗୋଟେ ଭୋଜି ନା ମୁଁ ସେଥିପାଇଁ ପଚାର ହଁ ସେ ଯୋଉ ପକେଇଲେ ଆମର କାଜୁ କାଜୁ ଆମର କାଜୁ ନା କାଜୁ କାଜୁ ଫାଜୁ ପକେଇଲେ ସେ ଦୁନିଆ ବାଦାମ ଫାଦାମ ସେ ଦୁନିଆ ଟଙ୍କା ଖର୍ଚ୍ଚ ହବ ଆହୁରି ଏକ୍ସଟ୍ରା ଆ ପାସ୍ ତ ମିନିମମ୍ ଖର୍ଚ୍ଚ ହେଇଯିବ ଦଶ କୋଡିଏ ହଜାର ଟଙ୍କା ଭଳିଆ ପାସ୍। ମୁଁ ସେୟା କହିଲି ପଚାର ତମରନା ଭୋଜି ଗଲା ନା ମୁଁ ସେଥିଁ କ ପଚାରେ କଣ କେତେ ଟଙ୍କା ଖର୍ଚ୍ଚ ହେଲା। ତମର କେତେ ଲୋକ ଖାଇବାକୁ କରିଥିଲ କି? ତମର କେତେ ଲୋକ ବି ଖାଇବାକୁ କରିଥିଲ କି?
ଆମର କେତେ ଏ-ଏ-ଏ-ଏ କେତେ ଛଅଶହ ନା ସାତଶହ ପାଇଁ।
ହଉ ନା ଆଉ କଣ କହିଲି ସେୟା ପଚାରେ କଣ ଭଲ ହୁଅନ୍ତା କଣ କରଛି ମୁଁ କହଲି ସେଥିପାଇଁ ପଚାରେ ଟିକେ।
ହଉ ହଉ।